ହ୍ୟାଲୋ।
ସ୍ଵୟଂ ବାବୁ କେମିତି ଅଛନ୍ତି ଏତେ ଦିନ ପରେ ଫୋନ କଲେ ମୋତେ?
ହ ମୁଁ ଭାଇ ଭଲ ଅଛି ଆପଣ ବଧେ ବହୁତ ଭଲ ଅଛନ୍ତି ଆପଣଙ୍କ କଥା ଆମ କଥା ମନେ ପକଉନାହାଁନ୍ତି।
ନା ମନେ ପକେଇବାରେ କଣ ଅଛି ଏଇ ତ ଜଞ୍ଜାଳ ମୟ ଜୀବନ ଜିଉଞ୍ଚି ବର୍ତ୍ତମାନ ବି ଏତେ ଏବେ ଫ୍ରି ହୋଇନାହିଁ ତ ସେଥିପାଇଁ ଆପଣଙ୍କୁ ଟିକ ଫୋନ କରିପାରୁନଥିଲି ସେଥିପାଇଁ କ୍ଷମା ଚାହୁଁଛି। ଆଉ କିଛି ସମୟ ପରେ ମୁଁ ଭାବୁଥିଲି ଆଉ ଦୁଇ ତିନି ଦିନ ଭିତରେ ଆପଣଂକୁ ଫୋନ କରିବି ବୋଲି। ଯେହେତୁ ଆପଣ ମତେ ଆଜି ଫୋନ କରିଦଲେ ଜାହା ହଉ ଭଲ ହେଲା ଏଇ କଥାଟା ଶୁିଣିକି।
ଆଜ୍ଞା ଆଉ ଆପଣ ଆଜିିକାଲି କଣ କରୁଛନ୍ତି?
ଆଜ୍ଞା କଣ କହିଲେ ଆଉଥରେ କହିବେ ମତେ ଟିକେ ଶୁଭାଗଲାନାହିଁ ତ।
ଆଜ୍ଞା ମୁଁ କହୁଥିଲି ଯେ ଆପଣ ଆଜିକାଲି କଣ କରୁଛନ୍ତି? ପାଠ ପଢା କରୁଛନ୍ତି ନା ଆଉ କିଛି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।
ଆଜ୍ଞା ମୁଁ ଦୁଇଟାକୁ ଦେଖିବାକୁ ପଡୁଛି କାରଣ ଯଦି ମୁଁ ପାଠ ପଢାକୁ ମୁଁ କଲେଜ ର ପଇସା ଦେବା ପାଇଁ ଘରେ ବର୍ତ୍ତମାନ ସେତିକି ମୂଲ୍ୟ ନାହିଁ ତ ମୁଁ ବର୍ତ୍ତମାନ କିଛି କାମ ବି କରୁଛି ଆଉ ପାଠ ବି ମଧ୍ୟ ପଢୁଛି। ମୁଁ ବର୍ତ୍ତମାନ ଏକ ଛୋଟ ଚାକିରିୀରେ ଅଛି। ଯାହାକି ମୋତେ ବହୁତ ପାଞ୍ଚ ହଜାର ଟଙ୍କା ମାସକୁ ଦଉଛନ୍ତି ବହୁତ କମ ପଇସା ଦଉଛନ୍ତି ତ ମତେ ଭଲ ଲାଗୁନାହିଁ ସେଠ ସେଠାରେ ରହିବା ପାଇଁ ଆଉ ଅତ୍ୟଧିକ କାମ ବି ମଧ୍ୟ କରଉଛନ୍ତି।
ଆଜ୍ଞା ଆପଣ ବୋଧେ ଏବେ ଇଣ୍ଟନସିପ ହିସାବରେ ବୋଧେ କାର୍ଯ୍ୟ କରୁଛନ୍ତି ତେବେ ଏତେ କମ ପଇସା ଦଉଛନ୍ତି।
ଆଜ୍ଞା ବର୍ତ୍ତମାନ ନା ନା ଇଣ୍ଟନସିପ ନୁ ନୁଁହ ମୁଁ ବର୍ତ୍ତମାନ କମ୍ପୁଟର କ୍ଲାସ କରିଥିଲିତ କମ୍ପ୍ୟୁଟର କ୍ଲାସମୁଁ ବର୍ତ୍ତ ପିଲାମାନଙ୍କୁବି ଶିଖେଇ ଦଉଚି କମ୍ପ୍ୟୁଟର। ତ ସିଏ ମତେ ପାଞ୍ଚ ହଜାର ଦଉଛନ୍ତି। ତ ମୁଁ ଭାବୁଛି ଏକ ଅନ୍ୟ ଏକ କ୍ଷେତ୍ରକୁ ଯାଇକି ରହିବି ବୋଲି। କାରଣ ମୋର ବି ବର୍ତ୍ତମାନ ଘର ସିଚୁଏସନ ବହୁତ ଖରାପ ଅଛି ଆଉ ମାସକୁ ପାଞ୍ଚ ହଜାର ମତେ ଅଣ୍ଟୁ ନାହିଁ। ତ ମୁଁ ଦେଖାଯାଉ ପାଠ ପଢା ଯୋଗୁଁ ମୁଁ ଟିକେ ଖାଲି ସେଠାରେ ବାଧ୍ୟ ହୋଇକି ରହିଅଛି। ତ ମୁଁ ଆଉ କିଛି ଦିନ ଗଲା ପରେ ଭାବୁଛି ମୁଁ ଅନ୍ୟ ଏକକୁ ଜାଗାକୁ ଯାଇକି ରହିବି ମୁଁ ବର୍ତମାନ ଭାବୁଛି ଇଲେକ୍ଟ୍ରିକ ବଲ୍ ଯୋଉ ଖରାପ ହେଉନାହିଁ ସେ ସବୁ ଜିନିଷସ ସଜାଡ଼ିବି ବୋଲି ଭାବୁଛି କାରଣ ସେ କାମ ମଧ୍ୟ ମତେ ଆସେ।
ଆଜ୍ଞା ଏଇଟା ତ ବହୁତ ଭଲ କଥା ଆପଣ ତ ଏଇ ସୁ ଏ ସବୁ କାର୍ଯ୍ୟଇଲେକ୍ଟ୍ରିକାଲ କାର୍ଯ୍ୟ କଲେ ଆପଣ ତ ଏକ ଦୋକାନ କରିକି ମଧ୍ୟ ବସିପାରିବେ ଯୋଉଥିରେ ତାହେଲେ ଏକ ଦୋକାନରେ ମଧ୍ୟ ରହିପାରେ ଯୋଉଥିରେ ଆପଣଙ୍କୁ ଦଶ ହଜାରରୁୁ ପନ୍ଦର ହଜାର ମଧ୍ୟ ମିଳିପାରିବ। ଆଉ ଅଳ୍ପ ବେଶୀ ବି କିଛି କଷ୍ଟଯୁକ୍ତ କା କାର୍ଯ୍ୟ ନୁହଁ ବହୁତ ସହଜ କାର୍ଯ୍ୟ ଆପଣତ ହିଟ୍ରେଲ କରୁଛନ୍ତି। ତ ସେଇଥିପାଇଁ ଆପଣଙ୍କୁୁତ ସହଜ ଲାଗିବ ଏଇ ସବୁ କାର୍ଯ୍ୟ ଗୁରାକ ଆପଣ ଏଥିରେ କଣ କହୁଛନ୍ତି?
ଆଜ୍ଞା ମୁଁ ବି ସେଇ ଜିନିଷ ଆଗରୁ ଭାବୁଥିଲି କିନ୍ତୁ ମୋତେ କଉ ଦୋକାନ ମିଳୁନାହିଁ ତ ମୁଁ ଭାବୁଥିଲି ନିଜ ଦୋକାନ ଖୋଲିବି ବୋଲି। କିନ୍ତୁ ନିଜ ଦୋକାନ ଖୋଲିବା ପାଇଁ ହେଲେ ବହୁତୁ ଆର୍ଥିକ ମୂଲ୍ୟ ଦରକାର, ଯୋଉଟା କିି ମୋ ପାଖରେ ନାହିଁ। ତ ବର୍ତ୍ତମାନ ମୁଁ ଦୋକାନ ଖୋଜୁଛି କୋଉଠି ରହିିବ ବୋଲି, ଯଦି କୋଉଠି ଦୋକାନ ବି ନ ମିଳିଲା ମୁଁ ମୁ ମୁଲିଆ ମଜୁରୀ କାମ କରିବା ପାଇଁ ବି ରାଜି ଅଛି, କିନ୍ତୁ ଦେଖାଯାଉ ଯେହେତୁ ଆର୍ଥିକ ପରିସ୍ଥିତି ଏତେ ଖରାପ ହୋଇଗଲାଣି ଯେ ମୁଁ କିଛି ବି କରିବା ପାଇଁ ବର୍ତ୍ତମାନ ରାଜି ଅଛି।
ଆଜ୍ଞା ଆପଣ ମୁଲିଆ ମଜୁରୀ କାର୍ଯ୍ୟ କଣ ପାଇଁ କରିବେ ମୁଁ ଆପଣଙ୍କ ପାଇଁ ଏବେ କାର୍ଯ୍ୟ ଖୋଜି ଦଉଛି। ଆମର ଏକ ସମ୍ପର୍କୀୟ ଯୋଉ ମୋର ଯାହାର ଇଲେକ୍ଟ୍ରିକ୍ ଦୋକାନ ଅଛି, ଆପଣ ତାଙ୍କ ଦୋକାନରେ ରହିବାକୁ ଚାହିଁବେ କି?
ଆଜ୍ଞା କିଛି ଅସୁବିଧା ନାହିଁ। ସିଏ ଯଦି ମୋତେ ମାସକୁ ଦ- ଦଶରୁ ପନ୍ଦର ହଜାର ଭି ତରେ ଯଦି କିଛି ମୋତେ ମୂଲ୍ୟ ଦେଇଥାନ୍ତେ। ତାହେଲେ ମୁଁ ସେଠାରେ ରହିବାକୁ ମଧ୍ୟ ରାଜି ଅଛି।
ଆଜ୍ଞା ତଶଆପଣ ତ ଯା କହୁଛନ୍ତି ଆପଣ କମ୍ପୁଟର ଶିଖିଛନ୍ତି। ଆପଣ ତାଙ୍କ ପାଖରେ ରହିକି ଯେଉ କମ୍ପୁଟରରେ ସବୁ ଏଇ ଯେ ତଥ୍ୟ ସବୁ ପୁରା ଠିକ୍ ଯେ ଜାଣି ଥିବେ ତ?
ଆଜ୍ଞା, ଆଜ୍ଞା ଦୋକାନର ହିସାବ କିତାବ କେତେ କଣ ହେଲା ସେ ସବୁ ସବୁ ଜିନିଷ ତଥ୍ୟ ସବୁ ହଁ କମ୍ପୁଟରର ପୁରାନ୍ତି ସେ ସବୁ ଜିନିଷ ମଧ୍ୟ ମୁଁ କରିପାରିବି।
ଆଜ୍ଞା ସେଇଥିପାଇଁ ତାଙ୍କୁ ଗୋଟେ ପିଲା ଦରକାର ହଉଥିଲା, ଆପଣ ତ କହିଲେ ମୁଁ ଆଜି ତାଙ୍କ ସାଙ୍ଗରେ କଥା ହେଇକି ଆପଣଙ୍କ ନମ୍ବର୍ ଟା ଦେଇ ଦେବି, ଆପଣ କଥା ହେଇଯିବେ ତାଙ୍କ ସାଙ୍ଗରେ। ନହେଲେ ଆ ମୁଁ ତାଙ୍କ ନମ୍ବର୍ ଟା ଦେଇଦେବି ଆପଣ କଥା ହେଇଯିବେ, କଣ କହୁଛନ୍ତି ସେଇଥିରେ?
ଆଜ୍ଞା, ଆଜ୍ଞା ନିଶ୍ଚୟ ନିଶ୍ଚୟ ଯାହା ହଉ ମୋ ପାଇଁ ଏତେ ବଡ଼ କାର୍ଯ୍ୟଟି ଆପଣ ଖୋଜିକି ଦେଲେ ସେଥିପାଇଁ ଧନ୍ୟବାଦ। ଆଉ ଆପଣ ଏବେ ଖାଇଲେଣି ପିଇଲେଣି ନା ନାହିଁ?
ନା ମୁଁ ଏକ୍ଚୁଲି ରେ ଖାଇ ନାହିଁ, ମୋ ଭାଇଙ୍କ ରୁ ଦୁର୍ଘଟଣା ହେଇ ତ ତାଙ୍କେ ଯିବେ ତ ତାଙ୍କୁ ଏଇନା ଖାଇବା ସେ ଗାଧେଇକି ଆସେ ତ ସେଇଥିପାଇଁ।
ଆଜ୍ଞା। ଆଜ୍ଞା, ଆଜ୍ଞା ଯାହା ହଉ ଆପଣଙ୍କର ଆପଣ ଭାଇଙ୍କର ଯତ୍ନ କେତେ ରଖୁଛନ୍ତି। ଏଭଳି ଭା- ଏଭଳି ଭାଇ ସମସ୍ତଙ୍କୁ ମିଳିବା ଦରକାର। ମୋ ଭାଇଙ୍କର ମଧ୍ୟ ବି ଟିକେ ଦୁର୍ଘଟଣା ହୋଇକି ବର୍ତ୍ତମାନ ହା ତ ହାଡ଼ ଭାଙ୍ଗି ଯାଇଛି, ତ ସେ ତାଙ୍କୁ ବି ମୁଁ ଟିକେ ସାହାଯ୍ଯ କରିବାକୁ ପଡ଼ିବ। ଯେହେତୁ ମୁଁ ଏବେ କର୍ମକ୍ଷେତ୍ରକୁ ଆସିବାକୁ ପଡୁଚି, ତ ତାଙ୍କୁ ମଧ୍ୟ କିଛି ସାହାଯ୍ୟ କରିପାରୁନାହିଁ। କିନ୍ତୁ ମୁଁ ଯେତିକି ଅବସର ସମୟ ପାଉଛି ମୁଁ ତାଙ୍କରି ସହିତ ବିତେଇବାକୁ ମୁଁ ହିଁ ଚେଷ୍ଟା କରୁଛି।
ଆଜ୍ଞା, ଆପଣଙ୍କ ଭାଇଙ୍କର ଦୁର୍ଘଟଣା କେମିତି ହେଲା?
ସିଏ ବର୍ତ୍ତମାନ ଆସିକି ଏକ କାର୍ ତାଙ୍କୁ ବାଡ଼େଇ ଦେଇକି ପଳେଇଲା ତ ସିଏ ତାଙ୍କୁ ସାଇଡ୍ ରେ ଘୋଷାଡ଼ି ହେଇକି ସେ ଗାଡ଼ିରେ ପଡ଼ିଲେ। ତ ତାଙ୍କୁ ସାଙ୍ଗେ ସାଙ୍ଗେ ବର୍ତ୍ତମାନ ହସ୍ ପିଟାଲ୍ ନବାକୁ ପଡ଼ିଲା, ଆଉ ବଇଧଙ୍କୁ ଦେଖିବାକୁ ପଡ଼ିଲା। ତ ମୁଁ ତାଙ୍କୁ ଯାଇକି ହସ୍ପିଟାଲ୍ ଦେଖେଇକି ଆଣିଲା ପରେ ସେ ବର୍ତ୍ତମାନ ଅପରେସନ୍ ହେଇକି ଘରେ ଅଛନ୍ତି। ଆଉ ଆପଣଙ୍କର ଭାଇଙ୍କର କେମିତି ଦୁର୍ଘଟଣା ହେଲା ମୋତେ ଟିକେ କହିପାରିବେ କି?
ଆଜ୍ଞା ସେ ଯାଉଥୁଲା ଗାଡ଼ି ନେଇକି ତ ସେ କୁକୁର ପଶିଗଲା ତା ଗୋଡ଼ ଚକା ତଳେ ତ ସେଇଥିପାଇଁ ସେ ପଡ଼ିକି ତା ଗୋଡ଼ ଭାଙ୍ଗିଗଲା।
ଆଜ୍ଞା, ଆଜିକାଲି ଗଳିରେ ତ ମଧ୍ୟ ବହୁତ ଗୁଡ଼େ କୁକୁର ହେଲେଣି, ତ ସେସବୁ ଜିନିଷ ର ଅସୁବିଧାର ସମ୍ମୁଖୀନ ହବାକୁ ତ ପଡୁଛି। ଆପଣ ଭାଇଙ୍କୁ କୁହନ୍ତୁ ନି- ଯଦି ଆଗାମୀ କେବେ ଗାଡ଼ି ଚଳାନ୍ତି ତାହେଲେ ଟିକେ ଦେଖି ଚାହିଁକି ଗାଡ଼ି ଚଳେଇବେ ବୋଲି।
ଆଜ୍ଞା ମୁଁ ତ ସେ କଥା ସବୁବ ବେଳେ କୁହେ ପ-ପଛେ ସିଏ ମୋ କଥା କୁ ମାନିଛି।
ହେଲେ ସେ ଯେହେତୁ ଛୋଟ ଛୁଆ ଅଛି ଆପଣଙ୍କ କଥାକୁ ଟିକେ ନଜର ଅନ୍ଦାଜ କରୁଛି, କିନ୍ତୁ ସେ ସବୁ କରିବା ଠିକ୍ ନୁହଁ। କାରଣ ଯେହେତୁ ବଡ଼ ମାନଙ୍କ କଥା ମାନିବା ଦରକାର ତାହା ଆପଣଙ୍କ ଭାଇ ଟିକେ ବାରମ୍ବାର ବୁଝାନ୍ତୁ।
ଆଜ୍ଞା ଆପଣ ଯାହା କହିଲେ ସେଟା ଠିକ୍ କଥା ଯେ କିନ୍ତୁ ତାକୁ ବୁଝେଇବ କିଏ।
ସେଟା ବି କହୁଛନ୍ତି ଠିକ୍ କଥା। ଯେହେତୁ ଯେବେ ଛୋଟ ଛୋଟ ବୟସ ଅଛନ୍ତି ସେମାନେ ଆମ କଥା ଏବେ ବୁଝୁ ନାହାନ୍ତି। ଯଉ ସମୟରେ ସେ ଆମ ବୟସରେ ଆସିକି ପହଞ୍ଚିବେ, ସେ ସବୁ ଜିନିଷ ବୁଝିପାରିବେ।
ଆଜ୍ଞା। ଆପଣ ଯାହା କହିଲେ ଠିକ୍ କହିଲେ। ଏବେ ସେମାନଙ୍କୁ ବୁଝେଇଲେ ସେ ବୁଝୁନାହାନ୍ତି।
ଆଜ୍ଞା।
ଆଉ ଆପଣଙ୍କର ସେପଟେ ବର୍ଷା ହଉଚି।
ଆଜ୍ଞା। ଏପଟେ ଅଳ୍ପ ଅଳ୍ପ ବର୍ଷା ହେଉଚି ମଧ୍ୟ। କାଲି ତ ବହୁତ ଜୋରରେ ହଉଥିଲା। କାଲି ଜମା ଦିନରେ ସାରା ବର୍ଷା ଛାଡ଼ି ନାହିଁ। ଆଜି ସକାଳୁ କିଛି ସମୟ ବର୍ଷା ଛାଡ଼ି ଥିଲା। ଏବେ କିନ୍ତୁ ପୁନର୍ବାର ଆଉ ଥରେ ବର୍ଷା ହୋଇଗଲାଣି। ଆପଣଙ୍କର ସେପଟେ ହଉନି କି?
କଣ କହିଲେ?
ମୁଁ କହିଲି ଆପଣଙ୍କ ର ସେପଟେ ବର୍ଷା ହଉନାହିଁ କି?
ନାଁ ଆଜ୍ଞା, ଆମର ଏପଟେ ଖରା ହଉଚି ବହୁତ୍ ଜୋରେ ଖରା।
ଆଜ୍ଞା। ଆପଣଙ୍କର ମୋର କିଛି ବ୍ୟାଗଗ୍ରାଉଣ୍ଡରେ ସାଉଣ୍ଡ ସୁଭା ଯାଉଚି କି?
ନା ଆଜ୍ଞା କିଛିତ ଶୁଭୁନି। ମୋର ଶୁଭୁଛି କି ଆପଣଙ୍କୁ?
ନା ନା ବର୍ତ୍ତମାନ ତ କିଛି ଶୁଭୁ ନାହିଁ ଏବେ।
ଆଜ୍ଞା। ଆଉ ମୋ କଥା ସ୍ପଷ୍ଟ ଶୁଭୁଚି ନା ଟିକେ ଅ କଟି କଟି ଶୁଭୁଚି?
ମଝିରେ ପ୍ର ପ୍ରଥମରେ ଯେତବେଳେ ଫୋନ କରିଥିଲେ କିଛି କଟି କଟି ଶୁଭୁଥିଲା। ବର୍ତ୍ତମାନ ତ ସ୍ପଷ୍ଟ ହଉଚି।
ମଧ୍ୟ ଟିକେ ଟିକେ କଟୁଚି ଆପଣ ଟିକେ ସେଥିପାଇଁ ଧ୍ୟାନ ଦିଅନ୍ତୁ।
ଆଜ୍ଞା, ମୁଁ ବର୍ତ୍ତମାନ ତ ଘରେ ଅଛି। ତ ବାହାରକୁ କୁଆଡେ ଯାଇନି। ମୁଁ ଭାବୁଚି ଝରକା ପାଖେ ଅସୁବିଧା ହଉଚି ତ ଏଥିରେ ମୁଁ ବି କଣ କରିପାରିବି, ସେତ ନେଟ୍ କଥା ନା। ତ ମୋ ହାତରେ ଥୋଡି ନା ଅଛି।
ଯାହା ସାଟେଲାଇଟ୍ ରୁ ଆସିବ।
ଆଜ୍ଞା। ଆ ଆପଣଙ୍କ ଭଏସ୍ ମତେ ଟିକେ କଟ କଟି କଟି ଆସିଲା ତ, ମୁଁ ସିଖିପାରିଲି ନାହିଁ ଆପଣ ଆଉଥରେ ଟିକେ
ଆପଣଙ୍କ ଭଏଶ୍ ସ୍ପଷ୍ଟ ଶୁଭୁନି। ଟିକେ ଦେଖନ୍ତୁ କଣ ହଉଚି।
ଆଜ୍ଞା ଏବେ ଶୁଭା ଯାଉଚି ଭଲରେ?
ଆଜ୍ଞା। ବର୍ତ୍ତମାନ ଠିକି ଶୁଭୁଚି। ମୋ କଥା ଆପଣଙ୍କୁ ଶୁଭୁଥିଲା ନା ନାଇଁ?
ନାଇଁ ବର୍ତ୍ତମାନ ଏବେ ଭଲ ଶୁବୁଚି। ଆଗୁରୁ ଟିକେ ଟିକେ କଟି କଟି ଆସୁଥିଲା। ଆଉ ଏବେ ବର୍ତ୍ତମାନ ଠିକ୍ ଠାକ୍ ସୁବା ଯାଉଚି। ଆଉ ଆପଣ କହୁନାହାନ୍ତି କଣ କରୁଥିଲେ?
ନା ବର୍ତ୍ତମାନ ମୁଁ ଏଇନା ମୋ ଭାଇକି ଖାଇବାକୁ ଦେଇକି ଆଇଲିି। ଆପଣଙ୍କ ଠୁ ମୁଁ ଶୁ ନା ସେ ନା ସେ ଖାଇ ସାରିଲା ପରେ ମୁଁ ଯାଇ ଖାଇବି।
ହଉ ତାହେଲେ ଠିକ୍ ଅଛି ଆପଣ ଟା ଟାଇମ ରେ ଟାଇମ ରେ ଖାଇବେ କାରଣ ହେଲା ଆପଣଙ୍କ ଦେହ ଯଦି ଅସୁ ସ୍ଥ ହେଇଯିବ ତାହେଲେ ଆପଣଙ୍କ ଭାଇଙ୍କର ବି ଅସୁବିଧା ହବ ନା।
ଆଜ୍ଞା ମୁଁ ସେଥିପ୍ରତି ପ୍ରବଳ ଧ୍ୟାନ ଦଉଚି।
ଆଜ୍ଞା। ଆଉ ଆପଣ ଏବେ କୁଆଡେ ବୁଲାବୁଲି କରିବାକୁ ଗଲେଣି ନା ଯାଇନାହାନ୍ତି?
ନା ଆଜ୍ଞା ବ ଆଗୁରୁ ବର୍ଷା ବହୁତ ହଉଥିଲା ତ ସେଥିପାଇଁ ଆମେ ଯାଇନୁ। ଆଉ ପୁଣି ଖରା ଏଡେ ଜୋରେ ହଉଚି ଯେ ଘରୁ ବାହାରି ହଉନି। ଘରୁ ବାହାରିଲେ ଦେହ ପୋଡିଗଲା ଭ ପରି ଭଳିଆ ଲାଗୁଚି। ତ ସେଥିପାଇଁ ଏବେ କୁଆଡେ ଯାଉନି ମୁଁ ବାହାରକୁ।
ଆମର ବି ଏପଟେ ବର୍ଷା ହଉଚି ବୋଲି ମୁଁ କୁଆଡେ ଘରୁ ବାହାରି ପାରୁନାହିଁ। ଆପଣଙ୍କର ଯୋଉ ଯେ ଉଁ ମୋର ବର୍ଷାରେ ବାହାରିଲେ ଟିକେ ଯେହେତୁ ମୋ ଦେହ ଟିକେ ଅସୁସ୍ଥ ହୋଇଯାଏ, ତ ମୁଁ ହେଥିପାଇଁ ଟିକେ ଓଦା ହେଉନାହିଁ। ତ ସେଥିପାଇଁ ମୁଁ କୁଆଡେ ବୁଲାବୁଲି କରିବାକୁ ମଧ୍ୟ ଯାଇପାରୁନାହିଁ। ଘରେ ହିଁ ବସିଚି।
ଆଜ୍ଞା। ଘରେ ବସନ୍ତୁ। ଏ ଏ ବର୍ଷର ପ୍ରଥମ ପ୍ରଥମ ବର୍ଷା ହଉଚି ତ ଏ ବର୍ଷାରେ ଓଦା ହେଲେ ଦେହଖରାପ ହେଇଥାଏ।
ଆଜ୍ଞା ଆପଣଙ୍କ ଭଏସ ଟା ବହୁତ ସ୍ଲୋ ସୁଭା ଯାଉଚି ଆପଣ ଟିକେ ଜୋରେ ପା ଗୋସି କହିବେ କି ଆପଣଙ୍କ ଭଏସ ଟା ଟିକେ ସ୍ଲୋ ଶୁଭା ଯାଉଥିଲା ତ ମୁଁ କହିଲି ଆପଣ ଟିକେ ପାଖକୁ ଆସିି କଥା କୁହନ୍ତୁ।
ନିହାତି ଆପଣ ବୋଧେ ନେଟୱର୍କ ପ୍ରୋବ୍ଲେମ ଯୋଗୁ ଟିକେ ସ୍ଲୋ ସୁଭୂଜାଉଥିବ।
ଆଜ୍ଞା ହେଇଥିବ ମୋର ସେଟା ତ ଥୋଡି ନା ମୋ ହାତରେ ଅଛି ଯାହା ହେଉଛି
ଆଜ୍ଞା ସେଇଟା ବି ଆମ ହାତ କିଛି କରିହବ ନାଇଁ। ତ ଯାହା ଅ ସାଟେଲାଇଟ ରୁ ଆସୁଥିବ ସିଗ୍ନାଲ ତ ସେଇୟା ଉପରେ ଡିପେଣ୍ଡ କରେ।
ଆଜ୍ଞା ଆଉ ଆପଣ ଏବେ ଯୋଉ କହୁଥିଲେ ବୁଲାବୁଲି କରିବା କଥା ଖରା ବେଳେ ତ ଯାଇପାରୁନଥିବେ ରାତିରେ ଆସୁଛନ୍ତି କି ବୁଲାବୁଲି କରିବା ପାଇଁ ଆପଣ କେବେ
ଯାଉଛି। ଠିକ୍ ଅଛି।
ଆଜ୍ଞା ଆପଣ କେବେ ଆମ ସହର ଆଡିକି ଆସନ୍ତୁ ରାଉରକେଲା ଆଡିକି ଆସନ୍ତୁ ବୁଲାବୁଲି କରିବା।
ଆଜ୍ଞା ମୁଁ ଏଇ ମାସ କୁ ଲାଷ୍ଟ ଆଡକୁ ବର୍ଷା ଟିକେ କମିଲେ ଆଉ ଖରା ମଧ୍ୟ ବି କମିଲେ ଇ ଆପଣଙ୍କ ରାଉଲକେଲା ଆଡ଼େ ମୋ ମାଉସୀଙ୍କ ଘର ସିଆଡେ।
ଆଜ୍ଞା ଆପଣଙ୍କ ମାଉସୀ ଘର କୋଉ ଏରିଆରେ ଅଛନ୍ତି କହିପାରିବେ କି ମତେ ସ୍ପଷ୍ଟ ଭାବରେ।
ନା ଆଜ୍ଞା ମୁଁ ଠିକ ଭାବେ ଜାଣି ନାହିଁ ପଛେ ସେ ରାଉରକେଲାରେ ରହୁଛନ୍ତି ଏତିକି ମୁଁ ଜାଣିଛି।
ଆଜ୍ଞା ତାହେଲେ ଆପଣ ଆପଣ ମାଉସୀଙ୍କ ସହିତ କଥା ହେଇକି ଆସନ୍ତୁ ଆମର ଏଠାରେ ବୁଲାବୁଲି ମଧ୍ୟ କରିବା। ଆପଣ ଯଦି ଇଛୁକ ଅଛନ୍ତି ତାହେଲେ ମୁଁ ବର୍ତ୍ତମାନ ଏଠାରେ ଏକ ଘର ଭଡା ନେଇକି ରହୁଛି ଆପଣ ମୋ ଘରେ ବି ରହିପାରିବେ ଆ ନ ଆପଣ ମାଉସି ଘରେ ରହିବେ ଆପଣଙ୍କର ଇଚ୍ଛା।
ଆଜ୍ଞା ନିହାତି ଆମନ୍ତ୍ରଣ କରିଥିବାରୁ ଧନ୍ୟବାଦ।
ଆଜ୍ଞା ଆଉ ମୁଁ ଭାବୁଥିଲି ଯେ ବର୍ତ୍ତମାନ ମୁଁ ଗୋଟେ ଏକ ଅ ଟ୍ୟାପ୍ କିଣିବି ବୋଲି ଆପଣଙ୍କର କିଏ ଚିହ୍ନା ଅଛନ୍ତି କି ସେଠାରେ ଆପଣ ତ କହୁ ଥିଲେ ମାଉସୀ ଅଛନ୍ତି ତାଙ୍କର କିଏ ଚିହ୍ନାି ପିହ୍ନା ଯଦି ଥିବେ ମତେ ଟିକେ ଏ ଦ ସେ ସବୁ ଦୋକାନ ସହିତ ଯୋଗାଯୋଗ କରେଇଦେଲେ ଭଲ ହୁଅନ୍ତା।
ଆଜ୍ଞା ମୁଁ ଏ ସବୁ ବ ବ ବିଷୟରେ ବି କଥା ହେଇକି ଆପଣଙ୍କୁ ନି ପ କହିବି। ତ ଆପଣଙ୍କୁ କେମିତିଆ ଟ୍ୟାପ୍ କିଣିବାର ଅଛି।
ବର୍ତ୍ତମାନ ତ ପ୍ଲାଷ୍ଟିକ ର ହିଁ କିଣିବାର ଅଛି ମତେ ବାକି ଅଧିକ ପଇସା ତ ମୋ ପାଖରେ ନାହିଁ। ଗୋଟେ କାମ କରନନ୍ତୁ ଆପଣ ଫୋନ୍ ଟିକେ ରଖିଦିଅନ୍ତୁ ମୋର ଏବେ ଟିକେ କାମ ଆସିଲାଣି ତ।
ଆଜ୍ଞା ନିହାତି।